ହ୍ୟାଲୋ
କଣ କରୁଛୁ? ହଁ ଖାଇସାରିଲୁଣି
ହଁ
କଣ ଖାଇଲୁ? -
ତମେ
କଣ ଖାଇଲୁ ସକାଳେ, ମୁଁ ଭାତ, ପଖାଳ, ମାଛ
ହଁ ସେ ଭାତ ଘୁଗୁନି ଆମ୍ବ ଆଜି ପରା ଆମର ଶ୍ରାଦ୍ଧ ଭାତ, ଡାଲି, ଖଟା ମିକ୍ଚର୍ ଭଜା
ଆଉ କଣ ଆଉ ପେଟ ବାଡେଇକି ଖାଇଦବୁ। ତୁ ଆସି ନାକ ଯାଏ ନା କଣ।
ହୁଁ ଆଉ।
ଗୋଟେ ଢିଲା ଡ୍ରେ ଗୋଟେ ଗୋଟେ ଗୋଟେ ଢିଲା ଡ୍ରେସ୍ ପିନ୍ଧୁଦବୁ ବୁଝିଲୁ ନା ବେଶୀ ଅଣ୍ଟା ଟାଇଟ୍ ଡ୍ରେସ୍ ପିନ୍ଧିବୁନି ପ୍ୟାଣ୍ଟ ପିନ୍ଧିବୁ ନୁ ଗୋଟେ ଢିଲା ପ୍ୟାଣ୍ଟ୍ ପିନ୍ଧି ଦବୁ ଟିକେ। ପେଟ ଟିକେ ବାଡେଇକି ତାପରେ ଖାଇବୁ ବସିକି ଗୋଡ ଲମ୍ଭେଇକି ଆଉ। ଘର ଭିତରକୁ ନେଇ ଆସିବୁ ବାହାରେ ଖାଇବୁନୁ ଖାଇପାରିବୁନି। ଘର ଭିତରେ କବାଟ ଦେଇ ହଁ ବା।
ହୁଁ କିଏ ଲୋକ ଦେଖିଲେ କଣ ଦେଖନ୍ତୁ। ସବୁ ଯେତିକି ତ ରନ୍ଧା ହେଇଚି ସବୁ ଯାକ ଖାଇଦେବି। ଯେତିକି ରନ୍ଧା ହେଇଛି ସବୁ ଯାକ ଖାଇଦେବି।
ନା ପେଟ
ଆଉ ଜାଗାରେ କିଛି ଆଣିବିନି ସେଇ କି କହୁଛୁ ସେଇ ସେଇ ହାଣ୍ଡି କଡେଇରେ ଯାହା ଅଛି ମତେ ସେଇଠି ଦେଇଦିଅ
ଯଉ ମାମୁଁ ଘରକୁ ଯାଇଥିଲି ଆଇ ତାର ଏତେ ବାସନ ବାସନ କରିପାରିବନି ବୁଝିଲୁ ନା ମାନେ ଇଏ ମାନେ ଏତେ ବାସନ ଆଉ କଣ ବାସନ ଯେତେ କରିବି ସେତେ ଧୋଇ ଧୋଇ ବା ଯେତିକି ଇଏ ନୁହେଁ ହଁ ମାନେ ବାସନ ସେ ତାର ସେଇ ଯୋଉ ଯୋଉଥିରେ କର୍ଥିବ ମାନେ ଯୋଉ ଆଇଁଷ ଖାଇଲେ କିଏ ଖାଇବ ମାମୁଁ ଖାଇବ ଅଜା ଦି ଖଣ୍ଡ ଯା ଖାଇବେ ନଲେ ମାମୁଁଙ୍କର ମୋର ସିଏ ତ ତାର ଖାଇବନି। ଚିକେନ୍ ଫିକେନ୍ ଯାହା ମାଛ ଟିକେ ଖାଏ ସେଆକୁ ଚିକେନ୍ ବିକେନ୍ ଦିନରେ ତାର ଥୋଇଦବ ଯୋଉ କଢେଇ ନହଲେ ଯୋଉ ବଡ ଯୋଉ ଜାଗାଟାରେ ରଖିଥିବା ସବୁ ତରକାରୀ ହେ କିଏ ଖାଉଚି ଏରା କହିକି ଟୋଟାଲି ସବୁ ଥୋଇଦବ ହାତ ପୁରା ଗୋଟେ ଚିଡା ଲାଗିବନି ଗୋଟେ ଜିନିଷ ବାଢିକି ଦବୁ ଖାଇବୁ ବାଢିକି ଗୋଟେ ଦବୁ ନା ଏମିତି ତା ବୋଲି ଗୋଟେ ମେଞ୍ଚ ଥୋଇଦବୁ ଏତେ ବଡ ଜାଗା ଟା କଣ ମାଣ୍ଡିଆରେ ଖାଇଲା ଭଳିଆ ହୁଁ।
ହଁ ଆମର ରୋଷେଇ ହେଇକି ସବୁବେଳେ ମାଆ ଗୋଟେ ଏମିତି ଗୋଟେ ବଡ ଇଏ ଟାଇପ୍ ର କଂସା ଟାଇପ ର କିନ୍ତୁ ବଡଟେ ସେଥିରେ ବାହାର କରିଦିଏ ନଲେ ଆଉ ଗୋଟେ ଅଛି ଏମିତି ତାପରେ ଗୋଟେ ଟିଫିନ୍ ଟାଇପ୍ ର ବଡ ଟିଫିନ୍ ଟାଇପ୍ ର ଥିବ ତା ଉପରେ ଖାପ ବି ଥିବ। ହେଲା ସେ ଯୋଉ ବଡ କଂସା ଟାଇପ୍ ର ଯୋଉଟା ଅ ଟିକେ ତା ମୁହଁ ଟା ଟିକେ ଏମିତି ଗୋଜିଆ ଟାଇପ୍ ର ହେଲା ଯେ ଆମେ ଗୋଟେ ଥର ଆଣିକି ତରକାରୀ ଥିଲା କହିଲା ହେ ଏଇଟାରେ ଖାଇଦେ ମୋ ଦେହ ଭଲ ଲାଗୁନି ପୁଣି ଆଉ ଗୋଟେ ବେକାରେ ଏତିକି ଯାଗା କରନି ଏଇଟା ରେ ଖାଇଦିଅ। ବାପା ରାଗିକି କହିଲେ କହିଲେ ତୁ ମାଣ୍ଡିଆରେ ଆଣିକି ଦଉନୁ ମାଣ୍ଡିଆରେ ଆଣିକି ସବୁଜାଁକ ପକେଇ ଦଉ ଆଉ ଗୋଟିଏରେ ତ ଇଏ ଏକାଥରେ ଖାଇଦବ ଆଉ।
ସେଇଆପା ମା ମା ବି ତାର ସେମିତି ମଝିରେ ମଝିରେ ନେଇକି ଆସ ଯୋଉ ବଡ ଯୋଉ ହଟକେସ୍ ଯୋଉ ରୁଟି ବୁଟି ରଖନ୍ତି ବଡ ଯୋଉ ତସଲା ଯୋଉ ସେଇ ଥେରେ ଦେଇଦବ କହିବ ଏ ନେ ଏଇରା ଦେଖିବା ଖାଇବା ପାଇଁ ଚିଡା ଲାଗିବନି ଗୋଟେ କଣ ଏଉରା। ସିଏ ତାର ବସିକି ସେଇ ଯୋଉ ବଡ ଗୋଟେ ସେ ତସଲା ଅଛି ସେଇଥିରେ ତାର ରୁଟି କ୍ଷୀର ପକେଇଦବ ରୁଟି ତାର ବସିକି ଗୋଟେ ଏତେ ବଡ଼ ତସଲାରେ ଧରି ଖାଉଥିବ ମତେ ଦେଖିଲେ ଚିଡ଼ା ଲାଗେ।
ସୁବିଧା ହବନି।
ତାର ଆଗେ ଛୋଟ ଛୁଆଙ୍କ ଭଳିଆ ଆଗେ ରୁଟି ଛିଡେଇବ ତାପରେ ଖାଇବ। ମାନେ ରୁଟି ଛିଣ୍ଡେଇକି ତୁ ଖାଇବୁ ନା, ନା ସେ ଆଗେ ରୁଟି ସବୁ ଛିଣ୍ଡେଇକି ରଖିବ ଥାଳିରେ, ଗୋଟେ ଗୋଟେ ପକେଇ କି ଖାଇବ। ସବୁ ନହେଲେ ପକେଇଦବ, ଭେଦେଇଦବ ତାପରେ ଖାଇବ। ।
ହୁଁ।
ହଁ ଏଇଆ। ଆଉ କଣ ତାଲେ ତମର ଆଜି ଭୋଜି ଆଉ ମତେ ଡାକୁନ ମୁଁ ଯିମି ଖାଇକି ଆସବି। ।
ହଁ ଆସୁନ।
ଦା ପାର୍ସଲ ପଠେଇ ଦେଉନୁ। ପାର୍ସଲ ପାର୍ସଲ।
ଶ୍ରାଦ୍ଧ ତ ଶ୍ରାଦ୍ଧ ତ ଆସିବ ଖାଇକି ଯିବ।
ନା ତୁ ପାର୍ସଲ ପଠା ମୁଁ ଖାଇବି। ଆମର ଆଜି ମାଛ ତରକାରୀ ହେଇଛି ମୁଁ ଯିବିନି ଥାଉ। ଖାଲି ଟିକିଏ ଘାଣ୍ଟ ମିକ୍ସର ଯଦି ହେଇଛି ପଠା। ହ୍ୟାଲୋ?
ହଁ ହେଇଛି।
ଆଉ ତାହେଲେ ପଠଉନୁ। ଛଣା ଘାଣ୍ଟ ଟା ବଢିଆ ଲାଗିବ ଟିକେ ପଠା ପାର୍ସଲ ପଠେଇବିନା କଣ , ଆଉ ତୁ ଛାଡ ତୁ ମଟନ କରି ଶିଖିଛୁ ନା? ଉଁ ମଟନ କରି ଶିଖିଚୁ ସତରେ? କେମିତି କଣ ହୁଏ ଟିକେ ମତେ କହନି?
ହଁ।
ଧୀରେ ଧୀରେ କହିବୁ ହାଲକେଇ ଧୀରେ ଧୀରେ କହିବୁ ହେଲା କହ।
ହଁ, ଫାଷ୍ଟେ କଣ ଫାଷ୍ଟ ମସଲା କଷିଦେବେ। କଷି ଦେଇକି ମଟନ ଧୋଇକି ସେ ଏକଥାରେ ସିଟି ଦେଇଦେଲେ ହେଇଯିବ ଏକାଥରେ ହେଇଯିବ ପୁରା ନହଲେ ଫାଷ୍ଟ ସିଝେଇ ଦେବେ ଆଗେ ପ୍ରେସରରେ ଦେଇ ଦେଇକି। ମସଲା କଷି ଦେଇକି ମଟନ ପକେଇ ଦେଇକି ଆଉ।
ହେଇ ଆଉ ତୁ ତ କହିଦେଲୁ ମୁଁ ତ କହିବି ମଟନ ପକେଇ ଦେଲୁ ମସଲା ପକେଇଦେଲୁ ସଇଲା ସିଝେଇ ଦେଲୁ ହେଇଗଲା। କଣ ଜିନିଷ କଣ ସବୁ ଜିନିଷ ଦରକା ର କଣ କଣ ପକେଇଲା ସେଇଥିରେ ଜିନିଷ ଟା ହଁ ମୁଁ ସେଇ କଥା କହୁଛି ମାନେ ମଟନରେ କଣ ଜିନିଷ ଟା ଏମିତି ମାନେ ସବୁ ସମସ୍ତେ କଣ ମଟନ ଟା ଭଲେଇକି କରିପାରନ୍ତି ନା ସମସ୍ତଙ୍କର ଭଲ ଲାଗେ? ମାନେ ସମସ୍ତଙ୍କର ନିଜର ନିଜର ଗୋଟେ ମାନେ ରୋଷେଇୟା ରୋଷେଇ ଇଏ ଅଛି ଯୋଉଥିରେ କି ମାନେ ଭଲ ଲାଗିବ, ସେମିତି ତୋର କେମିତି ଗୋଟେ ଅଛି ଯୋଉଟା ଭଲ ଲାଗିବ ମାନେ ତୋର ସ୍ପେସିଫିକ ପ୍ରଣାଳୀ ଯେମିତି ହଁ ଏମିତି ମୁଁ କରେ ମାନେ ଏମିତି ମତେ ଏଇଟା କଲେ ହଁ ଭଲ ଲାଗେ ସେଇଭଳିଆ। ବୁଝିଲୁ ନା? କେମିତି କଣ ମାନେ କଣ କଣ ସବୁ ୟୁଜ କରୁ କଣ
ମୁଁ ଯୋଉମାନେ କରନ୍ତି ଦେଖିଛି। ମୁଁ ତ ଖାଏନି ନା। ହୁଁ ଚିକେନ କଣ ଚି ଚିକେନ ଟାକୁ ଧୋଇକି ଆଣିବେ, ରଖିବେ, ଆଳୁ
ତାପରେ କଉଟା କଣ ପ
ଚିକେନ ଟାକୁ ଧୋଇକି ଆଣିବେ ଧୋଇକି ଆଣିକି ରଖିବେ। ଆଳୁ ଆଳୁକୁ ଭାଜିଦେବେ ଭାଜିକି ରଖି ଜି ରଖିବେ ତାପରେ ମସଲା ତେଲ ପକାଯିବ। ଚିନି ଟିକେ ପକାଯାଏ ହାଲକା କଲର ଆସିବା ପାଇଁ ତାପରେ ତେଜପତ୍ର ତାପରେ ଗୋଟା ମସଲା ଯଦି ପକେଇବାର ଥିବ ପକେଇବ। ଉ ସ୍କିପ କରିଦିଅ ମସଲା ବାଟି ଦେଇଥିବ ଆମର ଖାଲି ଗୁଜୁରାତି ଦିଟା ଦିଆଯାଏ ଆଉ ଡାଲଚିନି ଟିକେ ଦିଆଯାଏ ଛେଚାହେଇ। ଆଉ ତାପରେ ପିଆଜ ପଡିବ ପିଆଜ ଟିକେ ମାନେ ଜାରି ହେଲା ପରେ ତାପରେ ଆମର କାଶ୍ମୀର ଚିଲ୍ଲି ପିଆଜ ଭିତରେ ଯୋଉ ତେଲ ଥାଏ ସେଇଥିରେ ଦେଇଦିଅନ୍ତି ଟିକେ କଲର ଆସେ କଶ୍ମୀରୀ ଚିଲ୍ଲି ସେଇଥିରେ ଦେଇଦେବେ। କଲର ଆସିବ ତାପରେ ମସଲା ପକେଇବେ ମସଲାରେ ସବୁ ଜିନିଷ କାଶ୍ମୀର ଚିଲ୍ଲି ପକେଇବେ ଚିକେନ ମସଲା ପକେଇବେ। ମସଲା ଟିକେ ଇଏ ହେଇଗଲା ପରେ ଲୁଣ ହଳଦୀ କାଶ୍ମୀର ଚିଲ୍ଲି ଆଉ ଚିକେନ ମସଲା। ଯୋଉ ସବୁ ମସଲା ଇଏ ଅଛି ଯାହା ପ କେଇବା କଥା ସେ ସବୁ ପକେଇବେ। ତାପରେ ତାକୁ ଇଏ କରିଦେବେ ମସଲା କଷିହେଲା ପରେ ଚିକେନକୁ ପକେଇ କଷିବେ ଚିକେନ ସିଝିଲା ପରେ ଟିକେ ଯଦି ଆଳୁ ସିଝି ନଥିବ ତାହେଲେ ଚିକେନ ଟିକେ ଅଳ୍ପ ସିଝିଗଲା ଆ ଅଳପ ସିଝିବାକୁଥିବ ଆଳୁ ପକେଇଦେବେ ଯଦି ଆଳୁ ସି ସିଝି ଯାଇଥିବ ତାହେଲେ ଚିକେନ କଷିଗଲା ପରେ ଆଳୁକୁ ପକେଇକି ଟିକେ କଷିଦେବେ ତାପରେ ଗରମ ପାଣି ଦେବେ। ଗରମ ପାଣି ଦେଲେ ଫୁଟିଯିବ ଧଣିଆ ପତ୍ର ପକେଇଦେବେ ଗରମ ମସଲା ପକେଇଦେବେ ହେଇଗଲା। ଚିକେନ ତରକାରୀ।
ହଁ ଯୋଉ ଆଉ ଗୋଟେ ଦେଖିଛୁ ନା ଚି କେନରେ ଫାଷ୍ଟ ଯୋଉ ଚିକେନ ଆଣିବେ ଧୋଇକି ସେଥିରେ ହଉଛି କନ୍ ଯୋଉ ସବୁ ହଳଦୀ ଲଙ୍କାଗୁଣ୍ଡ ହଁ ସେଗୁରା ସବୁ ଗୋଳେଇଦେବେ ଲେମ୍ବୁେ ଫେମ୍ୱୁ ଦହି ଫହି ପକେଇକି ସେମତି ସବୁ ଗୋଳେଇକି ତାପରେ ହଁ ସବୁ ପକେଇକି ତାପରେ କଣ କରନ୍ତିୁ ସେଟାକୁ ତେଲରେ ପକେଇ ଦିଅନ୍ତ ନା କଣ କେମିତି କଣ କରନ୍ତି?
ତାପରେ ସେଟା ଟିକେ ହଁ ନା ନା ସେଟା ଟିକେ ଇଏ କରିକି ରହ ସେଟା ଟିକେ ମ୍ୟାରିନେଟ୍ କରିକି ରଖିବେ କିଛି ସମୟ ତାପରେ ଏମିତି ମସଲା ହଁ ମସଲା କଶି ଦେଇକି ରଖ ମସଲା କଷି ଦେଇକି ପକେଇବେ ଆଉ। ଆଉ ଗୋଟେ ଅଛି ସେଇଟା ଆଉ ଗୋଟେ ହୋଉଛି ସେଇଟା ବି ପକେଇକି ସବୁ ଦହି ସେଇ ଯୋଉ ଲୁଣ ଲ ଇଏ ହେରିକା ହଳଦୀ ହେରିକା ପକେଇକି ତାପରେ ମସଲା ବି ଏକାଥରେ ପକେଇକି ଏକାଥରେ ଗୋଳେଇଦେବେ ସବୁ ଗୋଳେଇଦେବେ ତାପରେ ଏକାଥରେ ପକେଇକି ତାକୁ ଘା ଟିକେ ମସଲା କଷି ହବ ତା ସହିତ ଚିକେନ କଷି ହବ ଏଇବି ସିଝିଯିବ ସିଏବି ସିଝି ଯିବ ସବୁ ଶେଷ।
ଓହୋ ନା ନା ସେଇଟା ମୁଁ କେବେ ଖାଇନି ଆମର କରିଦିଅନ୍ତି ଆମର କରନ୍ତି ତେଲ ପକେଇ ଦିଅନ୍ତି ସେ ପକେଇ ଦେଇକି ଚିକେନ ପକେଇ ଦେଇକି ଯାହା ଯେମିତି କରନ୍ତି ସେମିତି ନର୍ମାଲ ଏମିତି ଗୋଳାଗୋ ମୁଁ କେବେ ଖାଇନି। ମାନେ ଯେମିତି ଗୋଳେଇକି ହଁ ସେ ଆଉ ସେଇ ଯୋଉ ମସଲା ଯୋଉ ଚିକେନ ସାଙ୍ଗରେ ଗୋଳେଇକି ଯେମିତି ଇଏ କରାହୁଏ ସେଇ ଖାଇନି। ହୁଁ ନା ସେଇଟା ଆମର ସେମିତି ଗୋଳା ହୁଏନି ମାନେ କଲରେ ହୁଏ। ଉୁଁ ହୁଁ ନା ମୁଁ ଆମର କିନ୍ତୁ ସେମିତି ମୋର ସେଇଟା ଖାଇବାକୁ ଭାରି ଇଚ୍ଛା ଆଉ ଯୋଉ ମା
ଥିଲେ ମୁଁ ଲେମ୍ବୁ ପକେଇଦିଏ ଇଏ କରିଦିଏ।
ହଁ ମାଛରେ ତ ଲେମ୍ବୁ ପକା ହୁଏ ମାନେ ମାଛ ଯୋଉ ଦେଖିନୁ ଗୋଟେ ଟା ମାଛ ଗୋଟେ ଥିବ ତାର କେବଳ ସାଇଜ ସାଇଜ୍ କରିକି ତାକୁ ଛୁରୀରେ କାଟି ଦିଅନ୍ତି ତାପରେ ବାଟଣ ଫାଟଣ ଯାହାବି ସବୁ ପକେଇକି ଦବେ ଯାହା ସବୁ ଗୋଳେଇବା କଥା କ ସେଇଥିରେ ଗୋଳେଇ ଦେଇକି ହଁ ଗୋଳେଇ ଦେଇକି ତାକୁ ତେଲରେ ହଁ ତାକୁ ଟିକେ ତାପରେ ତେଲରେ ଇଏ କରିଦେଇକି ବାହାର କରିଦେଇକି ଲେମ୍ବୁ ଚିପୁଡି ଦେବେ ସକ୍ସ ଦେଇଦେବେ ହଁ। ଫ୍ରାଏ ନୁ ମାନେ ମାଛ ବେଶର ଯୋଉଟା ଇଏ କରିକି ତରକାରୀ ବାହାର କରନ୍ତି ମାନେ ଗୋଟେ ଟା ମାଛ ଥିବ ମାଛ ବେଶର ମାନେ ଝୋଳ ଏତେ ନଥିବ ବାଟନ ଟାଇପ ର ଥିବ ମାନେ ମସଲା ଟାଇପ ର। ମାନେ ମ ସେଇଟା ବାହାରି ବଢିଆ ଲାଗେ ଖାଇବା ପାଇଁ କିନ୍ତୁ ଖାଇପାରୁନି ଏଇ ତ କରିକି ଦେପାରିବେନି ଛାଡ଼। ମୋର କିନ୍ତୁ ଭାରି ଇଛା ସେଇଟା ଖାଇବା ପାଇଁ।
ମୁଁ ଗଲେ।
ହଁ ବା।
ଖାଇବୁ ଆଉ।
ହଁ ଭାରି ଇଛା ସେଇଟା ଖାଇବା ପାଇଁ ମୁଁ ହଁ ଵା ମୋର ଭାରି ଇଛା କିନ୍ତୁ ସେଇଟା ଖାଇବା ପାଇଁ ଖାଇବ
ଆଉ ଗୋଟେ ଅଛି ଯୋଉ ମସଲା ଟାକୁ ଭାଜିକି ମାନେ ପିଆଜ ରସୁଣ ଅଦାକୁ ଟିକେ ତେଲରେ ଭାଜି ଦେଇେ କି ତାପରେ ତାକୁ ଗ୍ରାଇଣ୍ଡଡିଙ୍ଗ କରି
ଓ ହୋ ସେଟା କଣ ଭଲ ଲାଗେ?
ହଁ ଯେଟା ବି ଭଲ ମୁଁ ସେଥିରେ ଅଣ୍ଡା ତରକାରୀ କରିଥିଲି ସେମିତି। ହଁ ନଥିଲା ମାନେ ଭାଜି ଦେଇେଇକି ସେଇଟା ଟିକେ ଆଉ ଟିକେ ଥଣ୍ଡା ହେଇସଲା ପରେ ଟିକେ ବେଶୀ ଗ୍ରାଇଡ୍ରିଙ୍ଗ ହବ ନହେଟା ଗୋଟା ସେଇଟା ପୁରା ଥଣ୍ଡା ହେଇସାରିଲା ପରେ କଣ କରିଚି ଗରମ ଗରମ ଗ୍ରାଇଣ୍ଡିଙ୍ଗ କରିଦେଇଛିଉପଟରେ ବି ତେଲ ଇଏ ହେଇଲାଣି ମୁଁର ଆଉ ଏତେ ଇଏ ନାଇଁ। ତଥାପି ମାନେ ହେଇଥିଲା ଆଉ ଟିକେ ଇଏ ଦେଲେ ମୁଁ ପକେଇଦେଲି। ହଁ ସେଟା ଟିକେ ମାନେ ରେଷ୍ଟ ଦେଇଛି ସେ ଟିକ ଭଲ କରିଚି। ଭଲ। ମତେ ସବୁ ଆସେ, ଏ ସବୁ ଆସେ ଯୋଉ ରା ମାଛ ଭାଜି ଟିକେ ଇଏ ଆସିନି ଆଉ।
ଆଉ ଚିକେନ୍ କେମିତି କଣ କର, ମାଛ ଟା କେମିତି କଣ କର? ମାଛ ତ କେତେ ପ୍ରକାର ଆଇଟମ୍ ଅଛି। ମାଛ ବେସର, ମାଛ
ଭାଜି ପାରିବିନି।
ମାଛ ଝାଲ୍ ମାଛ ଝାଲ ଟା ବି ବଢିଆ ଲାଗେ।
କଞ୍ଚାମାଛ ଝୋଳ କଣ୍?
ନା, ନା, ମାଛ ଝାଲଟା କିନ୍ତୁ ଯାହାକୁ ଜବଲ ଲାଗେ ମୁଁ ଯେତେ ଖାଇଚି। ଟାଉନରେ ଟକୁନା ଭାଇପାଖରୁ ମାଛ ଟା ଖାଇବୁ ଏକ ନମ୍ବର ଲାଗିବ। ବେଶରଦେଇକି କରେ ମାନେ ଜବର ଲାଗେ ତା ମାଛ ଝୋଳ ଟା ଜବର ଲାଗିବ ସତକଥା ମାଛ ଟା ମୁଁ ସତକଥା ଏତେ ଜାଗାରେ ଏତ୍ ହୁଁ। କଣ କହିଲ?
ଥର ଆଣିକି ଦେଲନି, ଗୋଟେ ଥର ଆଣିକି ଦେଲନି?
ହବା ମୁଁ ତତେ କହିନଥିଲି କି ତୁ ମନା କଲୁ ବା ଦେ ମାନେ କାଉନ୍ ମୁଁ ସର୍ମାନ କି ଏତେ ଝାକା ମୁଁ ସତକଥା କହୁଚି ଦେଖ୍ ମାଛ ମୁଁ ଏତେ ଜାଗାରେ ଖାଇଚି ଆଜି ପର୍ଯ୍ୟନ୍ତ, କିନ୍ତୁ ସେଇ ଗୋଟ ସେ ଜାଗାରେ ମୋର ଏତେ ବି ମାନେ ମାନେ ମନେ ପଡିଗଲା ବେଳକୁ ମନେ କଣ ହେଇଯାଉଚି, ସେ ମାଛ ଝୋଳ ଟା ମାନେ କନବର ଚଳ, ମାନେ ସେମିତିଆ ସେମିତି ସ୍ଵାଦ ମୁଁ ସତକଥା ଆଜି ଯାଇ କୋଉଠି ଫାଇନି ନା ଘରେ, ନାକୋଉ ହଷ୍ଟେଲରେ। ନା ଆମର କୋଉଠି ପାଇଁନି କେବଳ ସେଇଠି ମାନେ ଏ ଏକ ନଂବର ପୁରା। ଟୁକୁନା ଭାଇ ଖଟା ଆଉ ଟୁକୁନା ଭାଇମାଛ ତରକାରୀ ଖାଇବ ହାତ ଚାଟିକି ଖାଇବ।
ହଁ, ଟୁକୁନା ଭାଇକି କହୁନ ଏବେ ଗୋଟେ ପାର୍ସଲ ପଠେଇବେ।
ଟୁକୁନା ଭାଇଆଉ କଣ ରୋଷେଇ କରୁଚି, ସିଏ ତ ବା ଫାଷ୍ଟଫୁଡ୍ ଖୋଲିଲା ଫାଷ୍ଟଫୁଡ୍ ଇଏ କଲା ଆଉ। ଏଫସ୍ ଫାଷ୍ଟ ଫୁଡ୍ ସିଏ ଆଉ କଣ ହୋଟେଲ୍ ଏବେ ମୋ ବାହାଘର ବେଳକୁ ଭାବୁଚି ଟୁକୁନା ଭାଇକି ଡା କିମି ଖାଲି ମାଛ ବେସରଟା କରିଆ ପାଇଁ। ତ ଝାଲ୍ ମାଛ ବେସର କରିଆ ପାଇଁ ଆଉ ଖଟା କରିଆ ପାଇଁ।
କଣ ତମର ମାଛ କରିବ?
ଆମର ମାଛ କରିବୁ ବାମାଛ ଝାଲ ଖାଇବୁ ମାନେ ଝୋଳ ରାମ୍ପିକି ଖାଇବୁ। ମୁଁ ଟୁକୁନା ବାଇକି ଫୋନ କରି ପଚାରିବି ଟୁକୁନା ବାଇ ଏ କେମିତି କଣ? ମୁଁ ଟୁକୁନା ଆଇକି ପଚାରିବି ଟୁକୁନା ଆଇ କେମିତି କଣ ତମେ ମାଛ ବେସର ଟା କରୁଥିଲ ମତେ ଟିକେ ରେସିପିଟା କୁହ। ମୁଁ ଘରେ ବନେଇବି ତମ, ତମ ଭଳିଆ ତ ଅବଶ୍ୟ ବନେଇ ପାରିବିନି ଆଟ୍ ଲି ଷ୍ଟ୍ ପାଖା ପାଖି ତ ଟିକେ ସିଷ୍ଟି ସେଭେଣ୍ଟି ପର୍ସେଣ୍ଟ ହବ। ଚେଷ୍ଟା ଟିକିଏ ତମ୍ଭଳିଆ କରିବି ଟ୍ରାଏ କରିବି ଖାଇବା ପାଇଁ ତମ ହାତ ରନ୍ଧା ତ ଆଉ ପାଉନି। ଏଇ ଖାଇବା ପାଇଁ ମାଛ ବେସର ଟା। ଆଉ ତମ ମାଛ ତରକାରୀ ଟା ଆଟ୍ଲିଷ୍ଟି କହିଲେ ମୁଁ ଟିକେ ଘରେ କରିକି ସେଇ ପାକ ପ୍ରକାରର ହେବ ଯଦି। ଟିକେ ଭଲ ଲାଗିବ ଆଉ। ବେସର ଦେଇକି, ଓହ କଣ ଜବର ଲାଗେ ମ। ଆଉ ଆଉ କେମିତି ମାଛର ଆହୁରି କେତେ ପ୍ରକାର କଣ ଆଇଟମ ଅଛି, ନୁହଁ।
ହୁଁ।
ପାମ୍ପ୍ଲେଟ୍ ଟାଇପ ର ଗୋଟେ ଆସେ, ସେଟା ସକ୍ସ ଫକ୍ସ ମଡେଇ ଖାଆନ୍ତି, ସେମିତି ହେଇପାରିବ।
ପାମ୍ପ୍ଲେଟ୍ ମାଛ।
ହୁଁ। ହଁ ପାମ୍ପ୍ଲେଟ ଯୋଉ ତେଲରେ ଛାଣିଦେଇକି ଦେବେ, ଯୋଉଟା ପୁରା ଫ୍ରାଏ କରିକି। ସେଟାରେ ସେ କିଛି ଲାଭ ନାହିଁ ମାନେ ତା କାଲି ଫାଲି ସବୁ ଥିବା ପେକ୍ ବେକାର ଲାଗିବ ସେଟା, ଝୋଳ ସାଙ୍ଗରେଖାଇବ ଠିକ୍। ମାନେ ହୁଁ ନାଇଁ ମୋ ବାଗ ଲାଗିବାନି ସତରେ ମୁଁ ପୁରୀରେଥରେ ଖାଇଥିଲି ବାଗ ଲାଗିଲାନି
ମୁଁ ଗୋଟେ ଥର ବାପାଙ୍କୁ କହୁଥିଲି ଆଣିବା ପାଇଁ ବାପା କହିଲେ ନା ସେଇଟା ଭଲ ଲାଗେନି
ସତ କଥା ଏଉରା ଜମା ବାଗ ଲାଗିବନି ମାନେ କଣ କଣଣି କଞ୍ଚା ମାଛ ଟାକୁ ତେଲରେ ଖାଲି ଛନ୍ଦି ଦେଇଥିବେ ଆଉ କିଛି ନାହିଁ ମାନେ ମାଛଟା ଖାଲି ଇଏ ହେଇ ଥିବ ଆଉ କିଛି
ମାନେ ସେଇଟା ସେ ମାଛ ଟା ସେମିତିଆ ହେ କରିବାକୁ ସାଇଜଆ ହବ
ହଁ ମେନ ସେ ମାଛ ଟା ଗୋଲିଆ ଟାଇପି ର ପାପ୍ଲାଟେ ନା
ସେଥିରେ କରନ୍ତି
ଆରେ ସେଟାକୁ କାଟିଲେ ବି ତା ଭିତରୁ ମାଂଛ କଣ ବାହାରି କି ମାଛ ମାନେ ସେ କା ମାଛଟାକୁ ଯଦି ତୁ କାଟିବୁ ଇଏ କରିବୁ ସେଠୁ କଣ ବାହାରିବ କିଛି ବାହାରିବନି ମାଛ ମାନେ ମାଂସ କିଛି ବାହାରିବନି ଗୋଟା ଟାକୁ ସେ ଫ୍ରାଏ କରିଦିଅନ୍ତି ମାନେ ଭା ବାଗ ଲାଗେ ଦେଖିବା ପାଇଁ ଗୁଲିଆ ଇଏ ସେ ଯା ଗୋଟା ଖାଇଲୁ ଟିକେ ମାଂସ ଖ ନହେଲେ କାଟିଦେଲେ ପିଇସି ରୁ ବି ସେଟା କେମିତି ପିଇିସି କରିବୁ ବୁଝ ନା ଏ କ ବାଗ ଲାଗେନି ମାଂସ ସତ କଥା ମୁଁ ଖାଇଥିଲି ଜମା ବାଗ ଲାଗିିଲାନ ବାନ୍ତି ବାନ୍ତି କଲି ପେଟ ଗରମ ହେଇଗଲା ଝାଡା ହେ ଲା ଯେଟା ପୁରୀ ଯାଇଥିଲି ଆଉ ସେ ପାଇଁ ଭୁଲରେ ଛୁଉଁନି
ଯୋଉ ପୁରୀ ଯାଇଥିଲ
ହଁ
ତ ବା କହୁଥିଲ ମୁଁ କୁରୀରେ ଆଇଁଷ ଖାଇନି ଏଇଥିରିକ ଫାଷ୍ଟ ଖାଇଲି ଆରଥରିକା ଚିଲି ଚିକେନ୍ ନେଇକି ଯାଇଥିଲା।
ହଁ ମୁଁ ଚି ସତକଥା ପୁରୀରେ ମୁଁ ଯାଉଚି ଯେତେବେଳେ ମୁଁ ଯଦି ବା କୋଉଥର କାଇଁ କୋଉ ଥର ତ ଖାଏନି, ଯଦି କୋଉଥର ଟିକେ ଖାଇଥିବି ମାନେ ଦର୍ଶନ କରିସାରିଲା ପରେ, ଆସିଲା ବେଳେ। ଯଦି ଖାଇଥିମି ମାନେ ନା ଚିକେନ, ନା ମାଛ କୋଉଟା ଗୋଟେ ବାଗ ନୁହଁ? ଚିକେନ୍ ମତେ ସେଦିିନ ଚିକେନ୍ ଭଳିଆ ସତ ଗୋଟେ ବି ଲାଗିଲାନି, ମୁଁ ସବୁ କ ଫୋପାଡ଼ିଲି। ଗୋଟିଏ ପିସି ଖାଇଛି, ମାନେ ସେଟା ହି ଭଲରେ ଖାଇନି, ମାନେ ମତେ ଚିକେନ୍ ଭଳିଆ ସେଟା ଲାଗିଲାନି। ମତେ ଲାଗିଲା କୋଉ ମାଂସ ବୋଲିକି। ସ ରକ୍ତ ମାନେ ଯେମିତି ସିଝି ନଥିଲା, ଛି। ଆଗ ତ ମତେ କୋତରା ମାଇଲା, ଫାଷ୍ଟ ଟାଇମ୍ ଚିକେନ୍ ଖାଇଲି, କୋତରା ଲାଗିଲା।
ମୁଁ ସେଇ ଦୋଷୁରୁ ହୋଟେଲ ମାନଙ୍କରେ ମତେ ଆଇଁଷ ଖାଇବାକୁ ଟୋଟାଲି ଭଲ ଲାଗେନି। ସେ ହୋଟେଲ କୁ ବାହାର ଜାଗାରୁ, ଘରେ ତିଆରି କରି ଖାଇବ ଭଲ କିନ୍ତୁ ମୁଁ ଯୋ ଜମା ଖାଏନି, କେତେବେଳେ ଯଦି ଖାଇବି ଅଣ୍ଡା ଖାଇବି ଖାଲି।
ନା ପୁରୀରେ ଖାଇବାକୁ ନେଇକି ବହୁତ ଠକୁଚନ୍ତି। ପୁରୀରେ ଆଇଁଷକୁ ନେଇକି ବହୁତ ଠକୁଚନ୍ତି। ବୁଝିଲୁ ନା?
ଜାଣିବାରେ ମୁଁ କେବଳ ଦିଥର ମାନେ ଯୋଉ ହୋଟେଲରେ ଆଇଁଷ ଖାଇବାରେ ଅଣ୍ଡା ଖାଇଛି। ଆଉ ନହେଲେ ଯେତିକି ଥର ଖାଇଚି ବିରିୟାନୀ ଟି ଖାଇଦିଏ, ନହେଲେ